ଛି କି ମୋ କଥା
ହ୍ୟାଲୋ ଆଜ୍ଞା।
ମୋ କଥା ଶୁଭା ଯାଉଛି? କଣ କରୁଛ ବା?
ହଁ ସୁବାଯାଉଛି ଏ ବସିଛି ଘର କାମ ଲାଗିଛି। ଆଜ୍ଞା ଆମର ବି ଘର କାମ ଲାଗିବ ଆଜିଠୁ। ହଁ ଆଚ୍ଛ ସେ ଅନୁଗୁଳରୁ ସିମେଣ୍ଟ ଆଣିବ। ଜଗିଛି ଆଉ ଟିକେ ଆଉ।
ଆଚ୍ଛା ଯୋଉ ଘର କେବେ ପ୍ରତିଷ୍ଠା କରିବ କି?
ପ୍ରତିଷ୍ଠା ହବ ହବ ନା ସେଇ ଘର ପ୍ରତିଷ୍ଠା ସେଇ ଏତାରେ ହବ ଆଉ ମାର୍ଗଶିର ମାସରେ ଆଉ।
ଆଉ ଏବେ କରିବ ବୋଲି କହୁଥିଲ ଏବେ
ନାଇଁ ହେବ କାଇଁ କରେ କାମ୍ କାମ ଏବା ସରୁନି କାମ ସ ପଡିବ ଆଜି ଆରମ୍ଭ କରିବେଲି କହୁଥିଲେ ଆସିଲେନି କାହିଁ ମିସ୍ତ୍ରୀ କାଲି ତୁ ଯେମିତି ହେଲେ ମତେ ଜେମ୍ ପେ ପେ ପେ ହେବା ଆରମ୍ଭ ହେବ।
କଣ ଖାଇଚ?
ଖାଇଲ ଆଜି? ଆମର ଆଜି ଶାଗ ଭଜା ହଁ ସାଗ ଭଜା ଭାତ ଆଉ ତରକାରୀ ଆମ୍ବ କାକୁଡି ସବୁ କେତେ ପ୍ରକାର ହେଇଥିଲା।
ଓହୋ ଆମର ତ ହେଇଥିଲା ଭାତ ଆମର ଭା ତ କାଞ୍ଜି ହେଇଥିଲା। ମୁଁ ଭାତ କାଞ୍ଜି ଖାଇକି ଯାଇଥିଲି କଲେଜ। ମୁଁ ଜାଣିନି ମାମା ତାପରେ ଆଉ କଣ କରିଛି କି କଣ କରିନି। ମୁଁ ତ ଆସିଲି ଏନା ଆସିକି ତ ଉପରେ ବସି ସିଚି ଆଉ ବର୍ଷା ହଉଛି ଦିନ ଯାକ।
ଆଜି?
ହୁଁ କାଲି ଆଜି ପୁରା ଲଗାତାର ବର୍ଷା ହଉଚି।
ଏପଟେ ବିଲକୁଲ ଵର୍ଷା ହେଉନି ତ।
ଆମର ବା ପାହାନ୍ତିଆରୁ ଲାଇନ ଫାଇନ୍ ଆମର ପାହାନ୍ତିଆରୁ ଲାଇନ୍ ଫାଇ ହୋଉଛି ଯେ ପୁରା ଲାଷ୍ଟକୁ ଫୋନ୍ କରିକି ଯେଉଁ କମ୍ପ୍ଲେନ୍ ଦେଲି କମ୍ପ୍ଲେନ୍ ଦେଲା ତାକୁ ତାପରେ କମ୍ପ୍ଲେନ ଦବାର ଦଶ ମିନିଟ ପରେ ସାଙ୍ଗେ ସାଙ୍ଗେ ଲାଇନ ଆସିଲା।
ହୁଁ ହ ହୁଁ ହୁଁ ହ।
ଓ ଗଲାଣି ରାତି ଗୋଟେ ରୁ ଲାଇନ୍ ଗଲାଣି ଟୋଟାଲି ସକାଳ କେତେଟା ଯାଇ ଆସୁନଥିଲା ସାତଟା ଯାଇ କପ୍ଲେନ ଦେଲା ପରେ ହିଁ ଯାଇକି ଲାଇଟ ଆସିଲା।
ହ ହୋ ହଁ ହଁ ହଁ।
ଏଇ ଏଇଭଳିଆ ଆଉ।
ତାଟା ବାସଛ
ଯିବା ଆଉ ଦଶ ଟିକେ ଯିବା ଆଉ।
ହଁ ହଁ।
ହାଲୋ ଦଶ ସାଡି କି ଦଶ ଦଶ ଦଶ ସାଡ
ଦଶ ଆଡ଼କୁ ଆସିବେ।
ହୁଁ ପରୀକ୍ଷା ସରି ଯାଇଥିବ ନା ଆଠରେ ଆର ଆର ୱିକ ରେ ପରୀକ୍ଷା ସରିଯିବ।
ହଁ।
ଆରକ ନ ତାରକରେ ନା ତ ଆରକରେ ପରୀକ୍ଷା ସରିଯିବ। ମାନେ ବୁଧବାର ଦିନ ହୁଁ।
ଆଉ ଭଦ୍ରକ ସଲେ ଆଉ ଗୁରୁବାର ଆସିବ
ଗୁରୁବାର କି ଶୁକ୍ରବାର ଯିବୁ ଗୁରୁ ଗୁରୁବାର ତ ଯାଆନ୍ତି ନି ଶୁକ୍ରବାର କି ବୁ ହୁଁ କଣ ବୁଧବାର ଆସିଲେ ମାନେ ଗୁରୁବାର ଯିବୁନି ଶୁକ୍ରବାର ହିଁ ଯିବୁ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ଆଉ ବୋଉ କଣ କରୁଚି?
ମାତା ଶ୍ରୀ ଥୋଇଛନ୍ତି ପା।
ହାଲୋ।
ଶୋଇ
ହାଲୋ ହାଲୋ ହାଲୋ।
ହଁ କୁହ।
ବୋଉ କଣ କରୁଚି?
ଶୋଇଛି?
ଓହୋ।
ହୁଁ।
କେତେ ଜଣ ମୂଲିଆ କାମ କରୁଛନ୍ତି?
ମୂଲିଆ ଆମ ଆଡେ ତ ଆଠଟା ଚାରିଟା ପାଞ୍ଚଟା ଆଉ
ଆଚ୍ଛା ଆଉ ତମେ କଣ ସେଠି ବସିକି ଦେଖୁଛ କେତେ କିଏ କାମ କଲେ କି କାମ କଲେନି ଆଚ୍ଛା ଆଉ ଆଜି ବ୍ରମପୁର ଯାଇନ?
ଯାଇଥିଲେ ପା?
ଆଚ୍ଛା ମତେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେମିତି କଣ ସବୁ ଷ୍ଟାର୍ଟିଂ ହେଇଥିଲା ଆଗରୁ ମତେ ଟିକେ କହିବ।
ସେ କଥା ଏବେ ଜାଣିଲେ ତିନି ଦିନ ଲାଗିବ।
ତଥାପି ଅଧା ଅଧା କରିକି ପୁରା ସଟ ରେ
ହୁଁ?
ଅଧା ଅଧା ଯେମିତି ଆମେ ଜାଣିଛୁ କି ମାନେ ଦେଶୀ ଗାଈର କୁ ସ୍ଵପ୍ନ ଦେଶ ହେଇଥିଲେ କି ମା ଗାଁ ଆସିକି ତମ ଝିଅ ର ପରେ ପୂଜା ପାଇବେ ଏମିତି ଆସିବେ ଏଇଭଳିଆ ତମେ କଣ ଜାଣିଛ ଟିକେ ସେ ଉପରେ କୁହ?
ତମେ ପା ମୋ ଠୁ ଅଧିକା ଜାଣିଛ ଆଉ
ମୁଁ କୋଉଠି ଅଧିକ ଜାଣିଛି ତମେ ଯେହେତୁ ବ୍ରହ୍ମପୁର ଲୋକ ତମେ ଅଧିକ ଜାଣି ଆଚ୍ଛା ଆମେ ଥୋଡିନା ଖାଲି କୋଉ ଠାକୁରାଣୀ ଯାତ୍ରା ବେଳେ ଟିକେ ଯାଉ ଚୁ ଆଉ ଯାହା ବୁଲିକି ଆସୁଛୁ ନା ଆମେ ବ୍ର୍ମପୁରରେ ରହୁଛୁ। ତମେ ଯେହେତୁ ବ୍ରହ୍ମପୁରରେ ରହୁଛ ତମର ସେଠି ବୁଢୀ ଠାକୁରାୀ ମନ୍ଦିର ଅଛି। ଅଛି ତାପରେ ଆଉଥରେ
ହଁ ମନ୍ଦିର ପ୍ରତିଷ୍ଠା ହେଇଛି ନୂଆ ମନ୍ଦିର ହେଇଛି ନା ଏବେ।
ଓହୋ।
ନୂଆ ମନ୍ଦିର କାମ ଚାଲିଛି ଆଉ ଦି ତିନି ମାସ ପରେ ପ୍ରତିଷ୍ଠା ହବ।
ହୁଁ ହୁଁ
ହୁଁ
ଆଉ ହ ଯୋଉ ଏବେ ରାମଲି, ହଁ ଯିବା ଆଉ
ରାମଲିଙ୍ଗ ମନ୍ଦିର ପାର୍କ
ହଁ ହଁ ସେଇଟା ସେଇଟା କଣ ଆଗରୁ ଥିଲା ନା ସେଇଟା ଏବେ ହେଇ
ସେଟା ଥିଲା ଆଗରୁ ଏବେ ଇଏ କରୁଛନ୍ତି ଆଉ
ଓହୋ
ପାର୍କ ନାଇଁ କରୁଚି ଆଉ
ପାର୍କ କୋଉଠି ଅଛି ଭିତରେ ଅଛି?
ଭିତରେ ଭିତରେ
ଓହୋ ଖାଲି ଆମେ ପାଣି ଜାଗା ଦେଖିଛୁ ତା ଭିତରେ ପାର୍କ ଅଛି ନା ନାହିଁ ଆମେ ଜାଣିନୁ ନା।
ଉୁଁ ହୁଁ ପାର୍କ ମାନେ ସେମିତି କିଛି ନାହିଁ ବା ବନ୍ଧ ଟାକୁ ଚାରିପଟେ ବେଢ ଦେଇଛନ୍ତି ସେଠି ବସିବା ପାଇଁ ସେ ବନ୍ଧ ହୁଡାରେ ବସିବା କଥା ବସୁଛନ୍ତି ଆଉ ବୋଟ ରଖୁଛି ସେ ଭିତରେ ଆଉ ଶିବଲିଙ୍ଗ ଗୋଟେ ଅଛି, ଲାଇଟ୍ ଲାଇଟ ଶୋ ହଉଛି ଗୋଟେ ଏମିତି ଚାଲିଛି ଆଉ
ଆଛା ଓହୋ ତାପରେ ତଥାପି ଟିକେଟ, ଟିକେଟ କେତେ କଣ କେମିତି?
ଟିକେଟ ଦଶ ଟଙ୍କା ପର ପର୍ସନ।
ହାଲୋ ହାଲୋ ହାଲୋ ହାଲୋ ହାଲୋ ହଁ ଟିକେଟ କେମିତି କଣ ନଉଛନ୍ତି?
ଦଶ ଟଙ୍କା ଜଣଙ୍କୁ ପିଛା ଦଶ ଟଙ୍କା।
ଏବେ ବଢି ଯାଇଛି ନା କଣ ନା କମିଚି।
ସେ ଦଶ ଟଙ୍କା ଆଗରୁ ଥିଲା, ଏବେ ବି ଅଛି ଆଉ ବିଜୁ ପଟ ପାର୍କ ଅଛି ସେଇ ବି ଦଶ ଟଙ୍କା ଭିତରକୁ ଏଣ୍ଟ୍ରି ଫିସ।
ସେଟା ଆଗରୁ ତ ଆମେ ଯାଉଥିଲୁ ଦଶ ଟଙ୍କା ଦେଇକି ମାଗି ମାଗି ଯାଉଥିଲୁ ଏଇନା ବୋଧେ ଟିକେଟ୍ କରିଦେଇଛି।
କଉଟା ବିଜୁପଟ୍ଟନାୟକ ପାର୍କ ଟା ନା ସେ ପ୍ରଥମ ଷ୍ଟାର୍ଟିଂରୁ ଦଶ ଟଙ୍କା।
ଆମେ ଯଉ ହଡରା ଖଣ୍ଡି ସକାଳେ ଗୋଟେ ପାର୍କ ରୁ ଆଣିଥିଲେ, ସେଟା ବିଜୁପ
ନାଇ ନାଇ ନାଇଁ ସେଇଟା ସୁଭାଷ ବୋଷ ବିଜୁ ପଟନାୟକ ପାର୍କ ଟା ସେ ଭିତରେ ବୋଟିଂ ଫୋଟିଂ ଅଛି। ସୋ ଇଏ ଅଛି ହଁ ଆଉ ତମେ ଗୋପାଳପୁର ଯିବ ପରା ଆସିଲେ। ହଁ ଗୋପାଳପୁର ଯିବ ପରା। ହଉ ଯିବ ଗୋଟେ ଦିନ, ଗୋପାଳ ପୁରୁ ଯିବ ପରା ଆସିଲେ।
ହଁ ହଁ ହଁ ହଁ ଯିବି ଗୋପାଳପୁରୁ।
ହଁ ଗୋପାଳପୁର ଯିବୁ ଆଉ ବୁଲି ଆସିବ ତମେ, ଆଉ କୁଆଡେ ଯିବ?
ଗୋପାଳପୁରୁ ଆଉ ଦେଖିଆ ମହୁରି କାଳୁଆ ହଁ କାଳୁଆ। ହୁଁ ଯିବାର, ହଁ ଯାଇଛି ଥରେ ନା ମନ୍ଦିର ଉପରକୁଆମେ ଯାଇଚେ ମନ୍ଦିର ଭିତରକୁ ଯୋଉଟାଇମ୍ ରେ ଯାଇଥିଲେ, ସେଇ ଟାଇମ କୁ ମନ୍ଦିର ବି ବନ୍ଦ ହେଇଯାଇଥିଲା।
ହଁ ନାଇଁ ଏବେ ଯେତେ ବେଳେ ଗଲେ, ହଁ
ଏଥର ଟିକେ ଯିବା ଠାକୁର ଦର୍ଶନ କରିବା।
ହୁଁ ଗୋପାଳପୁର ଯିବ ଆଉ ଏ ତ ତାରା ତାରିଣୀ ଯାଇଚ ନା?
ତ ତଣ ଛୋଟ ବେଳେ ଯାଇଥିଲି ଏବେ ତ ଯାଇନି ଜାଣିନି କେମିତି କଣ ସବୁ ଅ
ଲଣ୍ଡା ହବାକୁ ଯାଇଥିଲୁ ନାଇ।
ହଁ ଚୁଟି ପଡିଥିଲା ଛୋଟବେେଳେ, ତାପରେ ମୁଁ ଯାଇନି, ମାନେ ମୋ ଯେତେବେଳଠୁ ମାନେ ଯେତେବେଳେ ଜ୍ଞାନ ହେଲାଣି ତାପରଠୁ ମୁଁ ଜାଣିବାରେ ମୁଁ ତାରା ତାରିଣୀ ଯାଇନି ଆମେ ଛୋ ସେତେବେଳେ ଯାଇକି ନ ମନ ଅଛି ଏବେ ଗଲେ ହଁ ଜାଣିବି କି ଦେଖିବି ଜାଣିବି ଆଉ।
ହଉ ଯିବ ଗୋଟେ ଏଥର ତାରା ତାରିଣୀ ଗୋଟେ ପଳେଇବ ଗୋଟେ ଦିନ ଆଉ। ତାରାତାରିଣୀ ପଳେଇବ ଗୋଟେ ଦିନ ତରାତାରିଣୀ ଗୋଟେ ଦିନ ଗୋ ପାଳପୁରୁ ଗୋଟେ ଦିନ ଇଏ ଆଉ।
ହୁଁ ଉଁ।
କାମ ଆଉ
ହଁଅଁ।
ହଁ
ନେଇଯିବ ଆଉ ନା ଆଉ।
ଚାଲିଛି ଆଉ ଏବେ ଆସିବ ସିମେଣ୍ଟ ଟା ଆଣିବ ଜଗିଛି ଯିବି ସିମେଣ୍ଟ ଟା ଆଣିବି। ସିମେଣ୍ଟ ଆାଣିଲା ପରେ କଣ ହଉଚି ଦେଖାଯିବ। ସିମେଣ୍ଟ ସରିଲାଣି ବାଲି ସରିଲାଣି। ନାଁ ଆସିଥିଲା ସେ ପଳେଇିଲାଣି ବା।
ଓହୋ କା ଓ ଦରମା କଣ ଫାଷ୍ଟ ପେମେଣ୍ଟ ନା ଏଟା ବୋଧେ
ସେକଣ୍ଡ ସେକଣ୍ଡ ସେକଣ୍ଡ।
ଓହୋ କେତେ ଉଣେଇଶ ହଜାର ଦେଲେ ନା ଆହୁରି ଵଢେଇକି ଦେଲେ।
ନା ସେତିକି ତ କେତେ ଉଣିଶି ହଜାରେ ଅଛି। ଏବେ ମାସ ଦୁଇ ମାସ କିଏ ଦଵକି ବର୍ଷ ବର୍ଷ ହେ ପ୍ରମୋସନ ପାଉନାହାନ୍ତି ଆଉ ଆଉ ଆଉ ବୋପା ତୋର?
ତ ଯାଇଛନ୍ତି ଦୋକାନ ଆଉ।
ହୁଁ ହୁଁ ଆଉ ବୋଉ କେତେବେଳେ ଶୋଇଲା କି?
କଉ ଶୋଉଛିି ଜେ ଉଠି ହଉଛି ଜେ କାକୁଡି ଗଣ୍ଡେ ଆ ତ ଖାଇଦେଇଚି ଥଣ୍ଡା ହେଇଯାଇଚି ଶୋଇଚି ଆଉ। କଣପେଇ ରଖିଛ ତାକୁ ସୁଜି ସେମିତି ଅଛି। କାକୁଡି ତମପାଇଁ ରଖି ଦେଇଥିଲି ତମପାଇଁ କାକୁଡି ରଖିଦେଇଚି ତମେ ଆଇଲେ କାଟିକି ଖାଇଵ।
ହଉ ହଉ ଗଲେ ଖାଇବି ଆଉ ମୁଁ ଗଲା ଯେ ଖାଲି ରହିଥିଲେ ହେଲା ସେ କା
ହଁ ରହିବ ପହରଦିନ ଦିନ ଗଣ୍ଡେ ଆଣିଥିଲି କାଲି ଗଣ୍ଡେଆଣିଥିଲି ଆଜି ଗଣ୍ଡେ ଆଣିଚି କାଲିକିହେଟା ଆଉ ାଇ ଟିକେ ଟିକେ ଟିକେ ଆସିବ ଆଉ କଣ? ଛ ହୁଁ।
ଆଉ କଣ ରାତିରେ କଣ ଖାଇବା ପ୍ଲାନିଂ କଣ?
ଆଉ ରାତିକି ମାଛ ଆଣିବାବୋଲି ଭାବୁଚି ଦେଖିବା କଣ ଟିକେ ଆଣିବା ଆଉ। ଭଦେ ଅଣ୍ଡା ଫଣ୍ଡା କିଛି ଆଣିବା ଆଉ।
ଓହୋ ରାତିରେ ତାହେଲେ ଆଜି ମାଛ ନହେଲେ ଅଣ୍ଡା ଫଣ୍ଡା
ହଁ ନିଶ୍ଚୟ ନିଶ୍ଚୟୟ କାଲି ଭୋଜି ଅଛି। ଏ ବ୍ରତ ଘର ଗାଁ
ଓହୋ ତମେ ତ ଗାଁରେ ଏଇନା ଭଲ ମଣ୍ଡପ କରିଦେଲଣି।
ଗୋ ଏଇତ ଆମ ଗାଁରେ ଦଶଟା ମଣ୍ଡପ ହେଲାଣି ଦଶଟାଠୁ ଅଧିକା ମଣ୍ଡପ ଗାଁରେ ଅଛି।
ଭଲ ଆଉ ଯାହା ହଉ ତମ ଗାଁ ମାନେ ମୁଁ ଦେଖିନଥିଲି ମୁଁ କୋଉ ବର୍ଷେ ପରେ ଗ ଯାଇଥିଲି ଯେ ଦେଖିଲାକୁ ସେଠି ପେଟ୍ରୋଲ ପମ୍ପ ବଗେରା କେତେ କ କଣ କରିକି ଡେଭଲପମେଣ୍ଟ
ଗୋଟେ ପେଟ୍ରୋଲପମ୍ପ ହେଇଥିଲା ଗୋଟେ ପେଟ୍ରୋଲପମ୍ପ ହେଇଥିଲା ଦେଖିଚୁ। ତା ପାଖରେ ଆଉ ଗୁଟେ ହେଇଗଲାଣି ବା ଦିଚାରି ଏବେ।
ମାନେ ମୁଁ ଯେତେବେଳେ ଯାଇଥିଲି ସେତେବେଳକୁ ନ ଆଗରୁ ଯଉ ଯାଇଥିଲି ନଥିଲା ତାପରେ ଏ ଏବେ ଯୋଉ ଯାଇଥିଲି ସେତେବେଳକୁ ହଁ ଠାକୁର ଯେତେବେଳକୁ ଯାଇଥିଲ ସେତେବେଳକୁ ଥିଲା ଆଉ ହେଇଯାଇ
ହଁ ଏବେ ଏବେ ତା ତା କାମ ଥର ଆଉ ଗୋଟେ ହେଲାଣି ପା। ଦିଇଟା ଦିଟା। ଆଗକୁ ଆଗକୁ ବଢୁଛି ଆଉ
ହଁ ହଁ ହଉ ଆମ ଦଶ ମିନିଟ ହେଇଗଲା।
ହଁ ରଖିଲି।
ହଁ ହଁ।
ଖିଲେ ଆଁ।